ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।
ହାଲୋ।
ହ୍ୟାଲୋ ଆଜ୍ଞା ହଁ ଶୁଣନ୍ତୁ ଆଜ୍ଞା।
ହ୍ୟାଲୋ।
ହଁ ମୁ କହିଲି ଆଉ କେମିତି ଅଛନ୍ତି?
ଆଜ୍ଞା।
ଆଁ କେମିତି ଅଛନ୍ତି?
ଆଜ୍ଞା।
କେମିତି ଅଛନ୍ତି ଦେହ କେମିତି ଅଛି କୁହନ୍ତୁ?
ଭଲ ଅଛନ୍ତି।
ଭଲ ଅଛନ୍ତି ଆଉ ହଉ ସକାଳେ ଖାଇଥିଲେ କଣ ସ ସ ସକାଳେ ମୁଁ ଖାଇଥିଲି ଆ ଖାଇଥିଲି ସକାଳେ ମ୍ୟାଗି ଖାଇଥିଲି ଆପଣ କଣ ଖାଇଥିଲେ?
ଅ ହ ଦେହ ଫେହ ଭଲ ଅଛି ତ?
ହଁ ମୋ ହୃଦୟ ବହୁତ ଭଲ ଅଛି ଆପଣଙ୍କ କେମିତି ଅଛି?
ହଁ।
ଆପଣଙ୍କ ଦେହ କେମିତି ଅଛି?
ଭଲ ଅଛି।
ଆଉ ଆଉ କଣ କରୁଚନ୍ତି ଏବେ?
ଆଜ୍ଞା।
କଣ କରୁଚନ୍ତି କଣ କରୁଚନ୍ତି?
କରୁଚୁ ଆମେ ଅଛି ଗୋଟେ ଭଲ କମ୍ପାନୀ ଆଉ।
ଆଜ୍ଞା ଆଉ ଇଏ କଣ ମ୍ ପାଇଁ ପଢ ପଢ଼ି କରୁଛନ୍ତି ପଢାପଢି କଣ କରୁଚନ୍ତି?
ଆଜ୍ଞା।
ପଢ଼ାପଢ଼ି କଣ କରୁଚନ୍ତି ଏବେ? କଣ ପଢୁଛ ଏବେ?
ହ୍ୟାଲୋ।
ଆଜ୍ଞା କଣ ପଢୁଚନ୍ତି ଆପଣ କହୁନାହାନ୍ତି?
ପଢୁବି ପରୀକ୍ଷା ଦେଇଥିଲ ତ।
ଆଜ୍ଞା ପରୀକ୍ଷା ଦେଇଛନ୍ତି ଆଉ ପଢାପଢି କରୁଛନ୍ତି ଉଚ୍ଚ ବିଦ୍ୟାଳୟ ମୁଁ ଜାଣିଛି ଆଜ୍ଞା। ଠିକ୍ ଅଛି ଆଜ୍ଞା ହୁଁ। ଆଜ୍ଞା ଆପଣ ଟିକେ ଭଲସେ କୁହନ୍ତୁ ନ ଆଜ୍ଞା କୁହନ୍ତୁ କୁହନ୍ତୁ କୁଣ କୁହନ୍ଛନ୍ତି।
ଆଜ୍ଞା ତ ତମେ କୋଉ ଜାଣେ ପଢିଛ?
ନାଇଁ ମୁଁ ଏବେ-ଏ-ଏ କୋଉ ଯାଇକେ ନୁହେଁ ଏବେ ପଢାପଢି କରୁଅଛି। ଆ-ଆ-ଆ-ଆ ଆଜ୍ଞା ମୁଁ ପଢାପଢି କରୁଅଛି ଏବେ ଆ-ଆ-ଆ-ମ୍ ଇଟା ଉଚ୍ଚ ବିଦ୍ୟାଳୟ ପଢୁଅଛି ପ୍ଲସ ଥ୍ରୀ କରୁଛି ପ୍ରଥମ ବର୍ଷ ଏବେ ମୋର। ଆଉ ଆପଣ-ଅ-ଅ-ଅ-ଅ ଭାବୁଛି କଣ କରିବି ଆଗକୁ ଆଉ ଏ ଏବେ ମୁଁ ତ ଯାଇଥିଲି ଏବେ ବଜାରକୁ।
ଆ-ଆ-ଆ ଆଗକୁ ଆଗ ଆଗକୁ କଣ କରିବ?
ନା ଆଗକୁ ମୁଁ କିଛି-ଇ-ଇ-ଇ ବିଶେଷ କିଛି ଭାବିନି ଏବେ। ଆଉ-ଉ-ଉ-ଉ ଆଜ୍ଞା ଯୁ କ୍ତ ତିନି ସରିଲା ପରେ ମୁଁ ଭାବିବି କଣ କରିବି ଆଗକୁ। ଯେହେତୁ ଘରର ପରିସ୍ଥିତି ଦେଖିକି ଭାବିକି କଣ କରିବି। ଯଦି ପଇସା ଥିଲା ତାହେଲେ କିଛି-ଇ-ଇ-ଇ ଦେଖିବି ଭଲ କିଛି କରିବି ଯଦି ପଇସାର ଅଭାବ ଥିବ ତାହେଲେ ମୁଁ ଦେଖିବି ଅନ୍ୟ କିଛି ଗମମେଣ୍ଟରେ ପକେଇ ଚେ ଷ୍ଟା କରିବି ଯେପରିକି ଗଭର୍ଣମେଣ୍ଟ ଏ-ଏ-ଏ ପରୀକ୍ଷା ଗୁଡିକ। ଆଉ ଆପଣ କେମିତି ଆପଣ କଣ ଏବେ ଗାଧେଇ ସାରିଲେଣି?
ଆଜ୍ଞା।
ଗାଧେଇଚନ୍ତି?
ଆଜ୍ଞା?
ଗାଧେଇ ସାରିଲେଣି ଗାଧେଇ ସାରିଲେଣି?
ନାଇଁ ଗାଧେଇନି ଗାଧେଇକି ଗାଧେଇନି ଆଉ ଟିକେ ଗଲେ ଗାଧେଇବି ଆଉ।
ଆଜ୍ଞା ଆଉ ଆପଣ ଏବେ ବଜାରକୁ ଯାଇଥିଲେ ବୋଧେ।
ହୁଁ।
ଆପଣ କୁ ଆପଣ କିଛି କୁହନ୍ତୁ ନହେଲେ ପଇସା ଆସିବନି।
ଆଜ୍ଞା ଆମେ ମୁଁ ଆଗକୁ ଗୋଟେ ବିଜନେସ୍ କରିବାକୁ ଚାହୁଁଛି।
ଆଜ୍ଞା କୋଉ ବିଜନେସ କୋଉ ବିଷ କୋଉ ଭଳିଆ ବିଜନେସ କହିଲେ?
ଦର୍ଶିଗାଇ ଦଶଟା ଆଣି ରଖିବି।
ଆଜ୍ଞା ହଁ ଠିକ ଅଛି। ତାପରେ,
ରଖିକି-ଇ-ଇ-ଇ ଗୋଟେ ରଖି ପୁରା ବିଜନେସ କରିବି ଆଉ।
ଆଜ୍ଞା ଜର୍ସି ଗାଈ ରଖିବେ ହଁ କୁହନ୍ତୁ।
ଆଜ୍ଞା।
ଜର୍ସିଗାଈ ରଖିବେ।
ହଁ। ଆଜ୍ଞା ଦଶଟା ରଖିକି ପୋଷିବି, ପୋଷିକି ତାକୁ ଆଉ ଏବେ ଦେଇ ପୁରା ବ ବଡ କରିବି।
ହୁଁ।
ଯେତିକି ବା
ହୁଁ ତାହେଲେ ଆପଣ ଆଜ୍ଞା, କ୍ଷୀର ଛେନା, ଦହି, ବେପାର କରିବି ଆଉ। ଆଜ୍ଞା ସେଥିରୁ ମଧ୍ୟ ବହୁତୁ ଆଜ୍ଞା ସେଥିରେ ମଧ୍ୟ ବହୁତ ଫାଇଦା ଅଛି। ଆପଣ-ଅ-ଅ-ଅ ସେଇଆା କରନ୍ତୁ। ଆଉ ଆଉ ଏଇଷତ କଣ କରିବେ ଏଇଆ କରିବେ ଆଉ ସ ଆପଣ ଏବେ ବୋଧେ ରୁଟି ଆଜ୍ଞା ଏବେ ଗୋଟେ ଆପଣ ଗୋଟେ ରୁଟି ଫ୍ୟା କ୍ଟ୍ରି ରେ ଅଛନ୍ତି ବା?
ଆଜ୍ଞା। ମରନ୍ତୁ ନ ମରନ୍ତୁ ଆଜ୍ଞା ଅଛ ଆଉ ଭଲ ଆପଣ ଆଉ ଆଜ୍ଞା ବୋଧେ ଆପଣ ସକାଳେ ବୋଧେ ଗାଡି ନେଇକି ଯାଇଥିଲେ ବଜାରକୁ ଗାଡି ରି ଧୋଇବା ପାଇଁ
ଆଜ୍ଞା।
ହଁ, ଗାଡି ଧୋଇକି ଆଣିଲେ?
ଧୋଇକି ଆଇଲି ମୋ ସହିତ ଦିଟା ଭାଇ ବସିକି ଆଇିଲେ।
ଆଉ କଣ କରୁଛନ୍ତି କୁହନ୍ତୁ?
ଆଇଲେ ତାଙ୍କୁ ତାଙ୍କ ଘର ପାଖରେ ଛାଡିଲି, ଆଙ୍କୁ ଆଙ୍କ ଘର ପାଖରେ ଛାଡିକି ଆଇଲି। ଆସିକି ଗୋଟେ ଜାଗାରେ ବସିଲି।
ହୁଁ। ଘରେ।
ତମେ ଆଜି ସକାଳୁ କଣ କରିଥିଲ?
ଏ ସୁ ଘରେ ଘରେ ନାଁ କହି ଯାଇଛି ଜାଣିନି ଟିକେ ରୁହ ମୁଁ କଲ କରୁଛି ରୁହ। ହ୍ୟାଲୋ ଆଜ୍ଞା ମୁଁ ସକାଳେ ମୁଁ ସକାଳେ ତ ପ୍ରଥମେ ତ ଆଜି ମୁଁ- ଯେହେତୁ ଆଜି ଟିକେ ପାଗଟି ଥଣ୍ଡା ଥିଲା, ମୁଁ ଶୋଇ ପଡିଥିଲି ବହୁତ ସମୟ। ବହୁତ ସମୟ ଶୋଇପଡିିଥିବା ହେତୁ ଆଜ୍ଞା ମୋ ଯୋଉ ଘର ପାଖରେ ଜଣେ ଅ ନା ଘରେ ପା ଜଣେ ଖୁଡି କଲ କଲେ କହିଲେ କି ଆମ ପୁଅକୁ ଟିକେ ନେଇକି ଆଉ ତାଙ୍କ
ହୁଁ।
ଆଜ୍ଞା।
ମୁଁ ଯେହେତୁ-ଉ-ଉ-ଓ ଟିକେ ଆଉ କିଛି ସମୟରେ ଉଠିଥାନ୍ତି। ଯେହେତୁ ସେ କରଲେ ମୁଁ ଜଲ୍ଦି ଧଡ଼ପଡ଼ ହେଇ ଉଠିଲି। ଅ ଯେହେତୁ ତାଙ୍କୁ କହିଚି ଯିବି ମୁଁ ନିଜ ନିତ୍ୟ କାମ ସାରିବାକୁ ସମୟ ମିଳିଲାନି ସେଥିପାଇଁ ମୁଁ ଜଲଦି ଜଲଦି ଟିକେ ଦାନ୍ତ ଘସି ଆ-ଆ-ଆ ପ୍ୟା ପ୍ୟାଣ୍ଟ ପ୍ୟାଣ୍ଟ ଆଉ ସାର୍ଟ ଟିକୁ ପିନ୍ଧି ଜଲଦି ବାହାରି ବାହାରିକି ଜଲଦି ବା
ହଁ ବାହାରି ଗଲେ ତାପରେ ହୁଁ
ପୁଅକୁ ଡାକିଲି ତାପରେ ଡାକିଲା ପରେ ଗାଡିଟିକୁ ନେଇ ହଁ ଗାଡି ତାଙ୍କର ଦୁଇ ଗାଡି ଥିଲା, ଗୋଟେ ବ୍ୟାଟ ବ୍ୟାଟେରୀ ଗାଡି ଆଉ ଗୋଟେ ହେଲା ତେଲ ଗାଡି। ସେଇ ଗାଡୀଟିରେ ଚାର୍ଜ ନଥିଲା ଯେହେତୁ, ସେଥିପାଇଁ ମୁଁ ତେଲ ଗାଡିଟିକୁ ନେଇ ବାହାରକୁ ଆସି ଗାଡ଼ିଟିକୁ ନେଇ ତାକୁ ନେଲି ବାଟରେ ଯିବା ସମୟରେ ଆମ ଗାଁରେ ବହୁ ଜାଣିଥିବେ ଏବେ ଯୋଉଁ ବର୍ଷା ସମୟ ଚାଲିଛି ବୁଝିଲେ ବର୍ଷା ଯେହେତୁ ଚାଲଚି
ଅଜ୍ଞା।
ବା ଗାଁ ଯାକ ପୁରା ବାଟ ଯାକ କାଦୁଅ ପୁରା ସେଥି ଧୀରେ-ଧୀରେ ଗଲି କାରଣ ଆମ ପଡିବାର ସମ୍ଭାବନା ଥିଲା ଆଉ ସେ କାଦୁଅରେ ଛିଡିକିକି ତାଙ୍କ ତାଙ୍କ ଡ୍ରେସର ପଡିବାର ସମ୍ଭାବନା ଥିଲା କଲର ଡ୍ରେସ୍ ସ୍କୁଲ ୟୁନିଫର୍ମ ପଡିବାର ସମ୍ଭାବନା ଥିଲା। ସେଥିପାଇଁ ମୁଁ ଧିରେ-ଧିରେ ତାକୁ ମୁଁ ସ୍କୁଲରେ ଛାଡିଲି, ସ୍କୁଲରେ ଛାଡିବା ସମୟରେ ତାଙ୍କ ସେଠି ଶୁଣୁଚନ୍ତି ତ? ଆଜ୍ଞା ଶୁଣୁଚନ୍ତି ତ ମୁଁ କଣ କହୁଚି, ହ୍ୟାଲୋ। ଆଜ୍ଞା ହୁଁ ଶୁଣନ୍ତୁ କହୁଛି ଆଉ। ହଁ ଆଜ୍ଞା ମୁଁ ଯେନ୍ତି ତାଙ୍କୁ ସ୍କୁଲ ଛାଡିଲି ସ୍କୁଲରେ ଛାଡିବାର ସମୟରେ ତାଙ୍କ ଗୁରୁମା ଦେଖା ହେଲେ ତାଙ୍କ ଗୁରୁମା କହିଲେ କି କହିଲେ ଆପଣ ଟିକେ ମୁଁ ଯେହେତୁ-ଯେହେତୁ ଆଠଟା ଏକଚାଳିଶ ରେ ଯାଇଥିଲି ତାଙ୍କ ଗୁରୁମା କହିଲେ କି ଆପଣ ଠିକ୍ ଠିକ୍ ନଅଟାରେ ଆସନ୍ତୁ ଏତେ ଜଲଦି ଆସନ୍ତୁନି କାରଣ ସ୍କୁଲ୍ ସବୁ ଖୋଲିବାକୁ ଏବେ ସମୟ ଅଛି ଯେହେତୁ ଏବେ ଟାଇମ୍ ଅଛି କୋଡିଏ ମିନିଟ୍। ଛୁଆମାନେ ଏଠି ଆସିକି ବାଳୁଙ୍ଗା-ବାଳୁଙ୍ଗା ହେଉଛନ୍ତି ଚଗଲା ହେଉଛନ୍ତି ଏଠି ବୁଲାବୁଲି କରୁଛନ୍ତି ଯେହେତୁ ଠିକ୍ ସମୟରେ ଆଣିକି ଛୁଆକୁ ଅ ଛାଡ଼ନ୍ତୁ। ନହେଲେ ସିଏ ଏଠି ବୁଲାବୁଲି କରିବେ ଚଗଲା ହେବେ ଆଉ ଆମେ ସମ୍ ଆମେ ବି ମଧ୍ୟ ନଅଟାରେ ଆସୁଛୁ ଆମେ ତାଙ୍କୁ ସମ୍ଭାଳିବା ସମ୍ଭବପର ନୁହେଁ, ସେ କୁଆଡେ ଯିବେ କଣ କରିବେ। ଆଉ ସେ ଥିପାଇଁ କହିଲେ କି ନଅଟାରେ ନେଇକି ଆସ, ଆଉ ମୁଁ ତାଙ୍କୁ ଛାଡିକି ମୁଁ ଭାବିଲି ଟିକେ ବଜାର ଆଡେ ଯିବି। ତାପରେ ଚିନ୍ତାକଲି କିି ମୁଁ କିଛି ଖାଇନାହିଁ ଆଉ ବଜାର ଆଡେ ଯିବାଟା ଠିକ୍ ହବନି। ସେଥିପାଇଁ ମୁଁ ଗାଡି ଟିକୁ ଧରି ଆଜ୍ଞା ମୁଁ ଶୁଣନ୍ତୁ ଯେମିତି କହୁଛି ଗାଡିଟିକୁ ଧରି ଘରକୁ ଆସିଲି। ଘରକୁ ଆସିଲା ପରେ ମାଙ୍କୁ କହିଲି ମା ଟିକେ ମ୍ୟାଗି-ମ୍ୟାଗି କରିଦେଲେ ମୁଁ ଖାଇନେଲି ବୁଝିଲେ।
ଆଜ୍ଞା।
ହଁ ତାପରେ ସେଠୁ ବାହାରି ଗାଡି ଧରି ପୁଣି ଗଲି ବଜାରକୁ। ବଜାରକୁ ଯାଇ ବଜାର ରୁ କିଛି ଅ ଭାଇଙ୍କ ପାଖକୁ ଯାଇଥିଲି ଭାଇଙ୍କର ଅଛି ଇଏ ଔଷଧ ଦୋକାନ ଔଷଧ ଦୋକାନ ଯାଇ ଯାଇକି ସେଠି ବସିଲି କିଛି ସମୟ ଆଉ ବସିଲା ପରେ ସେଠି ବଜାରରୁ କିଛି ଖାଇକି ଆଉ ଇଟିଲି ବରା ଖାଇଦେଲି ଟିକେ, ଇଟିଲି ବରା ତରକାରୀ ଖାଇଦେଲି। ଆପଣ ତ ଜାଣିଥିବେ ଆପଣ ଦେଖା ହେଇଥିଲେ ସେଠି ମାର୍କେଟରେ ହାଲୋ। ଆଜ୍ଞା ମୁଁ ଖାଉଥିଲି ଯେତେବେଳେ ଆପଣ ମଧ୍ୟ ଯାଚିଥିଲି ଆପଣ କହିଲେ ମୁଁ ଖାଇବିନି। ହୁଁ ଅଜ୍ଞା ହାଲୋ। ହଁ ଆପଣ କହିଲେ ଆପଣ କହିଲେ ମୁଁ କିଛି ଅ ଖାଇବିନି। ଆଉ ମୁଁ ହୁଁ। ହୁଁ ଖାଇବିନି କିଛି କ କହିଲେ ମୁଁ ଆପଣଙ୍କୁ କହିଲି ମଧ୍ୟ ଆପଣ ଟିକେ ରହିବେ ମୁଁ ଆପଣଙ୍କ ସାଙ୍ଗେ ଯିବି ଯେହେତୁ ମୁଁ ଗାଡି ଟିକକୁ ନେଇଥିଲିଁ ଭାଇଙ୍କୁ ଦେଇଦେଲି। ଭାଇ ଗାଡିଟି ଗାଡିଟିରେ ଆଳୁ ନେଇକି ଆସିବ ଘରକୁ ବସ୍ତାଏ ସେଥିପାଇଁ ମୁଁ ତା
ହୁଁ।
ସେ ଟିକେ କଷ୍ଟ କର ହେବ ସେଥି ଆଣଙ୍କୁ କହିଥିଲ ଆପଣ ରହିଲେ ମୁ ଆମ ସାଙ୍ଗେ ଘରକୁ ଆସିଲେ ପାଇଁ। ହ୍ୟାଲୋ।
ନାଇଁ ଆଜ୍ଞା ମୁଁ ଖାଇଲିଣିି କଣ ପାଇଁ, ଆଗରୁ ଖାଇ ଦେଇେଇକି ଯାଇଥିଲି ତ ଯାଇଥିଲି ସକାଳୁ ଇ ଝିଅ କୁ ନେଇାଇକି ସ୍କୁଲୁ। ସେ ଉ ଛାରଲେ ସ୍କୁଲ ରେ
ଆ
ଝିଅ କୁ ଛାଡ଼ିଲା ପରେ ତାପରେ ଝିଅ ତାର ଖାଇଲା। ତାପରେ ମୁଁ ଖାଇଲି ଖାଇ ଖାଇକି ଆସି ତା ଛାଡ଼ିଲି ଛେରିକି ତାପରେ ପୁଅକୁ ନେଇକ ପୁଅ ପୁଣି ନେଇକି ଆଲି ଘରକୁ।
ଆଜ୍ଞା ଆପଣ ମଧ୍ୟ ଆପଣଙ୍କ ଝିଅକୁ ନେଇକି ଯାଇଥିଲେ ବୋଧେ। ସ୍କୁଲକୁୁ।
ହଁ ଆଞା ବାଇକି ରେ ତାପରେ ଛାଡିକି ତାପରେ
ଆଜ୍ଞା ଆପଣ ଙ୍କ ଶବ୍ଦ ଆପଣ ଆଉ ମୁଁ ଟିକେ କଥା ହଉଛି ଫୋନରେ କିଠ ପଢେଇ ଦେଇ
ଭାଇ ମ କଣ କହିଲି କହିଲ ଯଉ ପାଇବ ଜ ମି ସ୍ତ୍ରୀ ଠିଆ ହେଛନ୍ତି ତାଙ୍କୁ ଆଣିବ ବୋଲି ଆଣିକି ତାଙ୍କୁ ଘରେ ଚାଲିଲି ପୁଣି କାମ କର ହେଲେ ପୁଣି ନେଇ ଗଲି ନେଇକି ତାଙ୍କୁଁ ଛାଡିଲି।
ଠିକ ଅଛି ଆଜ୍ଞା ଆଜ୍ଞା ହଁ ଅ ଚଡ଼ିଲେ ତାପରେ
ତାପରେ ଦାଦା କହିଲେ ପାନ ଟା ନେଇକି ଦେଇଦିଅ ଯୋଉ ଏଠି ଜଣକୁ ଭାଇକି ଦେଇଦେଲି। ଦେଇକି ତ ତମେ ଦେଖା ହେଲ ତମେ ଖାଉଥିଲ
ହୁଁ
ଭାଇ ଭାଇ ଦୋକାନ ପାଖରେ
ହଁ ଭାଇ ଦୋକାନ
ତ ତମେ ଯାଚିଲ କହିଲ ଭାଇ ଖାଅ ମୁଁ ନାଇଁ ଭାଇ ଖାଇଛି।
ହୁଁ
ତାପରେ ଭାଇ ପଳେଇଲି। ତାପରେ ସେ ଭାଇଙ୍କ ଯପ ଯାଇଥିଲ ଦୋକାନ ସେ ନଥିଲେ ତାପରେ ପଳେଇ ଆଇଲି। ତା ପ ଘରକୁ ଯିବାକୁ ଦେଖିଲି ତମେ ଗୋଟେ ମେଡିସିନ ଦୋକାନ ପାଖରେ ଠିଆ ହେଇଥିଲ।
ଆଜ୍ଞା।
ମେଡିସିନ ଦୋକାନ ପାଖେ ଠିଆ ହେଇଥିବା ଦେଖିଲି। ଦେଖିଲି କଲେ ଭାଇ ଘରକୁ ଯିବ କି ତମ କହିଲ ହଁ ଯିବା।
ହୁଁ ଠିକ ଅଛି ଶୁଣନ୍ତୁ ଆଜ୍ଞା ଶୁଣନ୍ତୁ ହେଲ ହେଲୋ।
ଆଜ୍ଞା
ଶୁଣନ୍ତୁ ଆଜ୍ଞା ମୁଁ ରହୁଛି ଏବେ କାମ ଅଛି ଆପଣଙ୍କୁ କିଛି ସମୟ ପରେ କଲ୍ କରୁଛି ନମସ୍କାର।
ଆଜ୍ଞା